ଆପଣଙ୍କ ଆଡ଼େ ବୁଝିଲେ
ହଁ।
ଆପଣ ଆପଣ ଆଜି କଁ ଖାଦ୍ୟ ଖାଇଚନ୍ତି?
ଖାଦ୍ୟ ଆଜି ଆଜ୍ଞା ଆମର ମଣ୍ଡା ପିଠା ହେଇଥିଲା।
ଆଜ୍ଞା।
ହଁ। ମଣ୍ଡା ପିଠା ହେଇଥିଲା, ଆଜ୍ଞା ସବୁଦିନତ ଆମେ ରୁଟି ବିଭିନ୍ନ ପ୍ରକାର ଡାଲମା ଭଜା, ତରକାରୀ ପ୍ରାୟତଃ ଆମେ ଖାଉଚେ, ତିନିଶହ ପଞ୍ଚଷଠି ଦିନ୍ ଆଜି ଗୋ ଗୋଟେ ଦିନ ଆମ ପରିବାରରେ ଆମେ ଡିସିସନ୍ ନେଲୁ ସମସ୍ତେ ମିଶିକି
ଆଜ୍ଞା।
ମଣ୍ଡା ପିଠାଟେ କରିବା।
ଆଜ୍ଞା କେମିତି ସାର୍ କେମିତି ହୁଏ ଟିକେ କହିପାରିବେ କି?
ଆଜ୍ଞା ମୁଁ ମଣ୍ଡା ପିଠା ଆଜ୍ଞା ଜାଣିନି କେମିତି ହୁଏ, ମୁଁ ଆପଣଙ୍କୁ କୁ କହୁଛି ଆପଣ ଶୁଣନ୍ତୁ?
କୁହନ୍ତୁ।
ଚିକେନ୍ ଲଲିପପ୍ ଟା ମୁଁ ଆପଣଙ୍କୁ କହୁଚି, ଆପଣ ଶୁଣନ୍ତୁ।
କୁହନ୍ତୁ।
ଆପଣ ଚିକେନ ପକୋଡ଼ା ଖାଇଛନ୍ତି?
ଆଜ୍ଞା।
ଚିକେନ ପକୋଡା ଟା ନହେଲେ ଆପଣଙ୍କୁ କହୁଛି, ଆପଣ ଶୁଅନ୍ତୁ ଆପଣଙ୍କୁ ସୁବିଧା ହବ। ଚିକେନ ପକୋଡା ଟା ବନେଇବାକୁ ଆପଣଙ୍କୁ ଭଲ ଲଲିପପ ବନେଇବାକୁ ଆଜ୍ଞା ଟିକେ ଲଲିପପ୍ ଟା ବନେଇବାକୁ ଆଜ୍ଞା ବହୁତ ପ୍ରକାର ଜିନିଷ ଦରକାର।
ଯଥା କି?
ଯଥା କି ବିଭିନ୍ନ ପ୍ରକାର ମସଲା ଅଛି। ବିଭିନ୍ନ ପ୍ରକାର କେମିକାଲ ଅଛି।
ହୁଁ କଷ୍ଟକର ହବ ଘରେ ଗଲେ ଆଉ କଷ୍ଟକର ନୁହଁ। ଘରେ ବନେଇବାକୁ ଆଜ୍ଞା ବହୁତ ହଇରାଣ ହେବେ ଆପଣ ଲଲିପପ ବନେଇବାକୁ ଆପଣ ପକୋଡା ଶୁଣନ୍ତୁ ମୁଁ ଆପଣଙ୍କୁ ବନାଉଛି ଚିକେନ ପକୋଡ଼ାର ପ୍ରଣାଳୀତିଟ ଆପଣଙ୍କୁ ବ
କୁହନ୍ତୁ କୁହନ୍ତୁ କୁହନ୍ତୁ।
ତମେ ଗୋଟେ କାମ କରିବେ ଆପଣ ଯେତେବେଳେ ଯିବେ ଚିକେନ କିଣିବା ଚିକେନ ଦୋକାନକୁ ଦୋକାନୀକୁ କହିବେ ଆପଣ
ଚିକେନ ଗୁଡିକ ଚର୍ବି ପିସ୍ ଅଲଗା ରଖ ଅଲଗା ଅଲଗା କରିବାକୁ।
ଆଜ୍ଞା ଚର୍ବି ପିସ ଅଲଗା। ହାଡୁଆ ପିଶ ବା କଣ୍ଟାଳିଆ ପିଶ ଅଲଗା ରଖିବା ପାଇଁ।
କଣ୍ଟା ପିସ୍ ଗୁଡିକ ଆଜ୍ଞା କଣ୍ଟା ପିସ୍ ଗୁଡିକ ଆଜ୍ଞା ଟୋଟାଲି ହିଁ ଟୋଟାଲି ଉପରେ। ପକୋଡା ହବ ନାହିଁ କଣ୍ଟା ପିସ୍ ଗୁଡା। ଆପଣ ଚର୍ବି ପିସ୍ ଗୁଡିକ ଛୋଟ ଛୋଟ ଛୋଟ ଛୋଟ ମିଡିୟମ ସାଇଜ୍ କରି
ଆପଣ ଯେତିକି ଆପଣ ଯେତିକି ଖାଇପାରିବେ?
ଆଜ୍ଞା।
ସେଠି କାଟିକି କିଲେ ହଉ କିମ୍ବା ଦିକିଲେ ହଉ।
ଆଜ୍ଞା। ଆମର ସେ ଚାରି ପାଞ୍ଚ ଜଣ ଖାଇବୁ ଆଉ।
ଚାରି ପାଞ୍ଚ ଜଣ ମାନେ ଆପଣଙ୍କୁ ବେଢକିଲି ଆଣିଲେ ଆଜ୍ଞା କାଫି।
ଆଜ୍ଞା।
ଆଜ୍ଞା ଆପଣ ଦେଢ କେଜି ଆଣିବେ। ଯାହାଟା ଦରକାର।
ହୁଁ।
ଯ ଯାହାଟା ଦର ଯାହାଟା ଦରକାର ଆପଣ ଛକରୁ ଆଣିବେ।
ଆଜ୍ଞା।
ଯେପରିକି ଉ ରଫାଇନ ତେଲ ଅ ଅଣ୍ଡା ଚାରୋଟି।
ଆଜ୍ଞା।
ଭିିନେଗାର।
ଆଜ୍ଞା।
ସୋୟା ସକସ। ଟମାଟୋର ସକ୍ସ, ଚିଲି ସକ୍ସ।
ଆଜ୍ଞା।
ଆଜ୍ଞା। ସେଗୁଡିକ ସକ୍ସ ଆଣିବା ଦ୍ଵାରା ଆପଣ ଯେତେବେଳେ ଚିକେନ ପକୋଡାଟି ହେଇସାରିବ ସକ କ୍ସ ସହିତ ଲଗେଇକି ଆପଣ ଖାଇବେ ଆଜ୍ଞା ବହୁତ ବଢିଆ ବହୁତ ବଢିଆ ଟେଷ୍ଟ ଲାଗିବ ଆଜ୍ଞା।
ଆଜ୍ଞା।
ଆପଣ ଗରମ ମସଲା ଆଣିବେ
ଆଜ୍ଞା।
ଏବଂ ମଇଦା ଆଣିବେ
ମଇଦା ଟିକେ ଗରମ ମସଲା, ମଇଦା, ଅଣ୍ଡା
ଆଜ୍ଞା। କର୍ନଫ୍ଲାୱାର ମେନ୍ ହେଉଛି ଆପଣ କର୍ନଫ୍ଲାୱାର ଆଣିବେ।
କନଫ୍ଲାୱାର କେତେ ମାତ୍ରରେ ଦରକାର?
କନଫ୍ଲାୱାର ଟା ଆମର ଦେଢ କିଲୋ ଚିକେନ ରେ ଆପଣ ଗୋ ହାଫ କିଲି ଗୋଟେ ଆଣନ୍ତୁ।
ଆଜ୍ଞା।
ଯାହା ବଳିବ ବଳିବ କିଛି ଅସୁବିଧା ନାହିଁ। ଆପଣ ଘର ଘର ଘରେ ବି ରୁଟି କରିପାରିବେ କନଫ୍ଳାୱାରେ କିଛି ଅସୁବିଧା ନାହିଁ ଆପଣ ରୁଟି ଅଟା ଦଳିବା ବେଳେ କିଛିଟା କନଫ୍ଳାୱାର ପକେଇଦେବେ ଆଜ୍ଞା ରୁଟି ବଢିଆ ହବ। ମଇଦ କିଛିଟା ନ ହେଲେ ପକେଇଦେବେ କିଛି ଅସୁବିଧା ନାହିଁ ବଳିଲା ଜିନିଷ ନଟ ନଷ୍ଟ ଟୋଟାଲି ହି ଟୋଟାଲି ହବନି।
ଆଜ୍ଞା।
ଆଜ୍ଞା। ଆପଣ ଗୋଟେ କାମ କରିବେ ହୁଁ ଯାହା ଯାହା ଦରକାର ଜିନିଷ ସବୁ ଛକରୁ ଆଜ୍ଞା ନେଇ ଆସିବେ। ଆଣିକି ଆଣିକି ଆପଣ ଗୋଟେ କାମ କରିବେ ଛୋଟିଆ କଂସା ନେବେ ଗୋଟେ କଂସା କିମ୍ବା ବେଲାଟା ନେବେ
ହଁ ବେଲା ନେଇ ଯିବି ଆମର ବେଲା ଅଛି।
ଆଜ୍ଞା। ବେଲାରେ ଚିକନ ଗୁଡିକ ଚିକେନ ଗୁଡିକ ଭଲ ଭାବରେ କାଢିକି ଭଲ ଭଲ ଭାବରେ ଧୋଇଦେବେ।
ଆଜ୍ଞା। ପରିଷ୍କାର କରି
ଆଜ୍ଞା ପରିଷ୍କାର କରି ଆପଣ ଧୋଇ ନେବେ।
ଧୋଇ ନେଲା ପରେ ଆପଣ ଗୋଟେ କାମ କରିବେ କନଫ୍ଲାୱାର କିମ୍ବା କନଫ୍ଲାୱାର ଗୁଡିକ ଆଉ ଗୋଟେ ପାତ୍ରରେ ଭଲ ଭାବରେ ଗୋଳେଇବେ ଗୋଳେଇ ସାରିଲା ପରେ ଆଜ୍ଞା ଲଙ୍କା ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ
ଆଜ୍ଞା।
ଉ କାଠ ମସଲା ଗରମ ମସଲା
ଆଜ୍ଞା।
ଇତ୍ୟାଦି ଇତ୍ୟାଦି ମସଲା ସବୁ ଧଣିଆ ଧଣିିଆ ମସଲା ଧଣିଆ ଗୁଣ୍ଡ।
ଆଜ୍ଞା। ଆଜ୍ଞା।
ଆଜ୍ଞା ସବୁ ପକେଇକି ଭଲ ଭାବରେ ଫେଣ୍ଟିବେ। ଚିକେନ ଗୁଡେଇ ଚିକେନ୍ ଚିକେନ ଗୁଡିକ ଆପଣ ହଁ ଅଣ୍ଡା ପଡିବ ଆଜ୍ଞା ଆପଣ ଶୁଣନ୍ତୁ? ଚିକେନ ଗୁଡିକ ଭଲ ଭାବରେ ପକେଇକି ଭଲ ଭାବରେ ଗୋଳେଇବେ। ବା ଅଣ୍ଡା ଯୋଉ ଚାରୋଟି ଆପଣ ଆଣିଥି ଥିବେ ଅଣ୍ଡା ଚାରୋଟି ଆଜ୍ଞା ବାଡ଼େଇଦେବେ। ବାଡ଼େଇକି ସେଠିରେ ପକେଇକି ଆଞା ଭଲ ଭାବରେ ମ୍ୟାରିନେଟ୍ କରିବେ।
ମାନେ ଗୋଳା ହବ।
ହାଁ ଆଜ୍ଞା ଗୋଳା ହବ, ଗୋଳେଇକି ଆପଣ ଉମ ପାଞ୍ଚ ରୁ ଦଶ ମିନଟି ଆଜ୍ଞା ର ଖିଦେବେ ସ୍ଵାଦ ଅନୁସାରେ ଲୁଣ ତ ଆପଣ ପକେଇବେ, ଆଜ୍ଞା ଲେମ୍ବୁ ଯଦି ଚୁ ହଁଅଁ ଆଜ୍ଞା। ଆଜ୍ଞା। ଲେମ୍ବୁ ଆପଣ ପକେଇବେ ଲେମ୍ବୁ ଟା ବଢିଆ ସ୍ୱାଦ ଆଣିବ।
ଲେମ୍ବୁ କିମ୍ବା ଦହି।
ଆଜ୍ଞା। ଆଜ୍ଞା। ଲେମ୍ବୁ, ଦହି ଆପଣ ପ୍ରୟୋଗ୍ କରିପାରିବେ ସେଥେରେ। କିଛି ଆଜ୍ଞା ଅସୁବିଦା ନାଇଁ, କିଛି ଆଜ୍ଞା ଅସୁବିଧା ନାଇଁ।
ଆଜ୍ଞା।
ଆପଣ ଭଲ କଞ୍ଚା ଲଙ୍କା ବି ଆଜ୍ଞା କାଟିିକି ତା ଧିଏରେ ପକେଇ ପାରିବେ।
ହଁଅଁ।
କଣ ଭଲ ଭାବେରେ ଉଁ ଗୋଳାଇକି ରଖିଦେବେ ଆଜ୍ଞା ଉଁମ ଦଶ ରୁ ପନ୍ଦର ମିନଟି କିବା ଅଧଘଣ୍ଟା ରଖିଦେବେ ଆଜ୍ଞା।
ଆଜ୍ଞା।
ଭଲଭାବେ ଉମ ଚିକେନ୍ ଗୁଡିକ ମ୍ୟାଗନେଟେ ଉମ ହେବା ଦ୍ଵାରା ଚିକେନେ ଗୁଡିକର ସ୍ଵାଦ ଆଜ୍ଞା ଆସିଥାଏ।
ଆଜ୍ଞା।
ଆପଣ ଗୋଟେ ପାତ୍ରରେ କଢାଇ କିମ୍ବା ଉମ ଡିସିରେ କିଛିଟା ରିଫାଇନ୍ ତେଲ ନେବେ।
ତମର
ଚିକେନ୍ ମୁଁ ପିସ୍ ଗୁଡିକ ଆଜ୍ଞା ଛୁ ଗୋଟିଏ ଗୋଟିଏ ଗୋଟି ଗୋଟି କରି ଆପଣ ଭଲ ଭାବରେ କାଢା କରିକି ଛାଣିବେ।
ଆଜ୍ଞା।
ଛାଣି ସାଇଲା ପରେ ଆପଣ ହେଇଗଲା ଆପଣଙ୍କର ଚିକେନ୍ ପକୋଡା ପ୍ରସ୍ତୁତ। ସେଥେରେ ଟିକେ ଲେମ୍ବୁ ଚୁପୁଡି ଦେବେ ଆଜ୍ଞା। ବିଟ ଲୁଣ ଯଦି ଟିକେ ପକେଇଦେବେ ଆଜ୍ଞା! ଆଉ, ଅମ ଆଜ୍ଞା କଳା ଲୁଣ। ଆପଣ, ଆପଣ ଅମ୍ ସକ୍ସଅ ଡିଲ୍ ଚିଲି ସକ୍ସ କିମ୍ବା ଟମାଟୋ ସକ୍ସ ସାଙ୍ଗେ ମଡେଇକି ଖାଇ କି ଆଜ୍ଞା ବୋହୁତ୍ ବଢିଆ ଆପଣଙ୍କୁ ଲାଗିବ ଆପଣଙ୍କୁ ଗୋଟେ ଥର ଘରେ ଟ୍ରାଏ କରି ଦେଖନ୍ତୁ। ମାଙ୍କୁ କୁହନ୍ତୁ ଆପଣ ବନେଇବେ, ଆପଣଙ୍କର ମା କିମ୍ବା ବାପା ଆପଣ ବନେଇବେ ବଢିଆ ଲାଗିବ ଆଜ୍ଞା ଆପଣଙ୍କୁ କାଇଆକୁ।
ଆଜ୍ଞା।
ଆଜ୍ଞା। କୋଉନାହାନ୍ତି ଆପଣ ଆଉ କଣ ଜାଣିଚନ୍ତି?
ଆପଣ! ଆପଣ, କାକରା ଖାଇଛନ୍ତି।
ଆଜ୍ଞା। ହଁଅଁ ଉମ। ହଁ ଆଜ୍ଞା ଖାଇଛି, କେମତି ତାର ବନେଇବା ପଣାଳିଟା ଆଜ୍ଞା ମୁଁ ଜାିଣିନି?
ଶୁଣନ୍ତୁ, ଶୁଣନ୍ତୁ ପ୍ରଥମେ କଁ କରିବେ? ମୁଁ, ମୁଁ କହୁଚି ଆପଣ ଶୁଣନ୍ତ।
ଆଜ୍ଞା।
ପ୍ରଥମେ କଁ କରିବେ? ଆପଣ ପରିବାରେ ଯେ ତିକି ମାତ୍ରାରେ ଲୋକ ଅଛନ୍ତି ବୁଝିଲେ ନା।
ଆଜ୍ଞା।
ଯେତିକି ମାତାରେ ଲୋକ ଅଛନ୍ତି ସେତିକି ମାତ୍ରାରେ ସୁଜି କିଣିକି ଆଣିବେ, ବୁଝିଲେ ନା ମାର୍କେଟ୍ ରୁ।
ଆଜ୍ଞା।
ସୁଜି ଯଥା ନଡ଼ିଆ, ଛେନା। ଚିିନି, ଗୁଜୁରାତି। ମରିଚ ବୁଝିଲ ନା ଆଉ ରିଫାଇନ ରିଫାଇନ ତେଲ ପକେଇଟେ ଗୋ
ଆଜ୍ଞା ଆଜ୍ଞା କୁହନ୍ତୁ ମୁଁ ଶୁଣୁଛି ଆଜ୍ଞା ଆପଣ କୁହନ୍ତୁ?
ହଁ ଶୁଣନ୍ତୁ ତାପରେ କଣ କରିବେ ନା ଗୋଟେ ବଡ ପାତ୍ର ନେବେ। ପାତ୍ର ମାନେ ଡିଶଟେ ନେବେ। ଛୋଟିଆ ଗୋଲିଆର ଯେମିତି ଗୋଟେ କିଲ ସୁଜି ତା ଦେହରେ ଘାଣ୍ଟି ହେଇପାରୁଥିବ ମାନେ ଗୋଳି ହେଇ ପାରୁଥିବ ବୁଝିଲେ ନା? ବୁଝିପାରୁଛନ୍ତି ତ?
ଆଜ୍ଞା।
ତା ଦେହରେ ପାଣିରେ ଫୁଟେଇବେ ଆଗେ ପାଣି। ପାଣି ନେଇଯିବେ ସେ ପାତ୍ରରେ ପାଣିକୁ ଭଲ ଭାବରେ ବାଉଲ କରିଦେବେ ମାନେ ଫୁଟେଇଦବେ। ବୁଝିଲେ ନା? ତାପରେ ସୁଜି ଗୁଡାକ ସେଇଥିରେ ପକେଇବେ। ବୁଝିଲେ ନା? ବୁଝିପାରୁଛନ୍ତି ତ? ପକେଇ ସାରିଲା ପରେ ସିଏ ଯେତେବେଳେ କାଦୁଆ କାଦୁଆ ହେଇଯିବ। ବୁଝିଲେ ନା? ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ। ଯେତେବେଳେ କାଦୁଆ କାଦୁଆ ହେଇଯିବ। ତାକୁ କାଢିଦେବେ ଅଲଗା ଗୋଟେ ପାତ୍ରକୁ ବୁଝିପାରିଲେ? ନା ତାପରେ ଛେନା ନଡିଆ, ନଡିଆ ଯୋଉ କୋରିକି ରଖିଥିବେ ଆଉ ଛେନା ତାକୁ ଭଲ ଆଗାରେ ଗୋଳେଇକି ଆଉ ଗୁଜୁରାତି ଆଉ ଉମ ଅଳେଇଚ ଯୋଉ ଭା ଚୁର କିନା ତାଥିରେ ପକେଇକି ଗୋଳେଇଦବେ ଭଲ କି। ବୁଝିଲ ନା?
ଆଜ୍ଞା।
ଗୋ-ଗୋଟେ ଛୋଟ କଢେଇ କିମ୍ବା ବେଲା ନିଅନ୍ତୁ। ତାକୁ ଶହେ ଗ୍ରାମ ଖଣ୍ଡେ ରିଫାଇନ ତେଲ ପକେଇକି ସେ ନଡିଆ ପୁର ବା ଯୋଉ ନଡ଼ିଆ କୋରା। ଛେନା ସବୁ ପକେଇ ଦିଅନ୍ତୁ। ବୁଝିଲେ ନା?
ଆଜ୍ଞା।
ଶିରାରେ ଶିରାରେ ଚିନି ପକେଇବେ ତା ଦେହରେ ଟିକେ କିନ୍ତୁ ନହେଲେ ଅଠାଳିଆ ହବନି। କାକରା ଧରିବନି ବୁଝିଲେ ନା ପକେଇଲା ପରେ ପକେଇଲା ପରେ ସେମିତି ଅଠାଳିଆ ହେଇଯିବ ତାକୁ ବାହାର କରିଦିଅନ୍ତୁ। ଆଗରୁ ଯୋଉ ଆପଣ ସୁଜିକି ର ରଖିଥିବେ ଗୋଳେଇକିନା ବୁଝିଲେ ନା ସେ ସୁଜିକି ହା ତରେ ଆଣିକି ଗୋଳିଆ ଗୋଳିଆ କରନ୍ତୁ। ବୁଝିଲେ ନା? ତାପରେ ସେ ଯୋଉ ପୁର ରଖିଛନ୍ତି ଆପଣ ବୁଝିଲେ ନା ସେ ପରକୁ ତା ଭିତରେ ପୂରେଇ ଦେଇକି ଗୋଲିଆ ଗୋଲିଆ କରିକି ଯେ କେତେଟା ମାତ୍ରାରେ ଆପଣ ଖାଇପାରିବେ ବୁଝିଲେ ନା କରି ଗୋ ଟେ ଅଲଗା ଜାଗାରେ ପାତ୍ରରେ ରଖନ୍ତୁ। ତାପରେ ଆପଣ କଣ କରିବେ ରିଫାଇନ ଗୋଟେ କଢେଇରେ ନେବେ ଭଲ ଆଗରେ ଫୁଟୁଥିବ। ଗୋଟା ଗୋଟା କାକରା ପିଠା ଯୋଉ ଗୁରା ବନେଇଥିବେ ଯୋଉ ବନେଇକି ରଖିଥିବେ ପାତ୍ରରେ ଅଲଗଆ ପତ୍ର ରଖିଥିଲେ। ତାକୁ ରିଫାଇନ ତେଲ ଫୁଟୁଥିଆରେ ପକାନ୍ତୁ। ବୁଝିଲେ ନା?
ଆଜ୍ଞା।
ଧ୍ୟାନ ରଖିବେ ଲାଗିଯିବ ଗୋଟେ ଗୋଟେ କରିବି ପକେଇବେ। ନିହାତି ଚାରିଟା ପାଞ୍ଚଟା ପକେଇବେ ବେଶୀ ପକେଇବେନି ନହଲେ ଲାଗିଯିବ। ବୁଝିଲ ନା?
ଆଜ୍ଞା।
ତାକୁ ମଝିରେ ମଝିରେ ଏପଟ ସେପଟ କରନ୍ତୁ। କାହିଁକିନା? ଉପ ତଳ ନାଲି ପଡିଯିବ ଉପଳ ଧଳା ରହିବ କଞ୍ଚା ରହିବ ଖାଇବାକୁ ଟେଷ୍ଟ ଲାଗିବ ବୁଝିଲେ ନା?
ଆଜ୍ଞା।
ତେବେ ହେଇସାରିଲା ପରେ ଗୋଟେ ପାତ୍ରକୁ କାଢି ଦିଅନ୍ତୁ ଗରମ ଗରମ ଖାଇବେନି କିନ୍ତୁ ମନେ ରଖନ୍ତୁ ଗରମ ଗରମ ହେଲେ ପେଟ ଖରାପ ହେଇପାରେ ଯାହା ଫଳରେ ଆପଣ ଝାଡା ବି ହେଇପାରନ୍ତି। ବଝିଲେ ନା? ତାକୁ ବାହାର କରିଦିଅନ୍ତୁ ଥଣ୍ଡା ହେଇସାରିଲା ପରେ ଆପଣ ପରିବାରରେ ପରସି ଦିଅନ୍ତୁ ଗରମ ଗରମ କାକରା ପିଠା। ବା ଆରିସା ପିଠା ତାକୁ କୁହନ୍ତି ବୁଝିଲେ ନା?
ଆଚ୍ଛା।
ଦେଖନ୍ତୁ ଟେଷ୍ଟ କରି ଖାଆନ୍ତୁ ନିହାତି ଆପଣଙ୍କୁ ଭଲ ଲାଗିବ। ବୁଝିଲେ ନା ଆଉ କଣ ଆପଣ ଜାଣିଛନ୍ତି କହୁ ନାହାନ୍ତି? ଆ ବିଷୟରେ ଆଉ କୋଉ ପିଠା ବିଷୟରେ ଜାଣିଛନ୍ତି? ଆଜ୍ଞା। ସମୟ ଗଢିଗଲାଣି ହଉ ସାର୍ ମୁଁ ଟିକେ ରଖୁଛି କାମ ଅଛି।
ଆଜ୍ଞା।